କଣ କରୁଛୁ?
ଏଇଠି ଖାଇ ପିଇକି ବସିିଝି ଆଉ, କଣ କରୁଛୁ?
ମୁଁ ତ ଟିକେ ଖାଇ ପି ସାରିକି ବସିଛି ଆଉ
ହଁ କଣ ରୋଷେଇ କରିଥିଲୁ?
ଆଜି କରିଥିଲି ଭାତ ଆଉ ଡାଲମା ହେଇଥିଲା ଅଣ୍ଡା ଭୁଜିଆ, ସାଲାଡ କରିଥିଲି।
ହୁଁ, ଅଣ୍ଡା ଭୁଜିଆ କେମିତି କଲୁ?
ତମର କଣ ରୋଷେଇ?
ଆମର ଭାତ ହେଇଥିଲା ଆଉ ଫୁଲକୋବି ଆଳୁ ଝୋଳ ହେଇଥିଲା, ଆଉ ପୋଟଳ ଭାଜିଥିଲି।
ହୁଁ, ଅଣ୍ଡା ଭୁଜିଆ ଆଗ ପିଆଜ ଟମାଟ କ୍ୟାପ୍ସିକମ୍, କଞ୍ଚଲଙ୍କା କାଟିଥିଲି
ହୁଁ
ତାପରେ ହେଠୁ ତେଲରେ ହେରା ପକେଇଲି ପକେଇକି ଟିକେ ଭାଜିଲେ ତାପରେ ସେଥିରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଚିକେନ ମସଲା, ତାରଥିରେ ପକେଇଲି ତା ପରେ ଅଣ୍ଡା ହେଥିରେ ପକେଇଦେଲି
ହୁଁ ହଁ
ତାପରେ ଟମାଟୋ ସସ୍, ଲଙ୍କା ସସ୍, ସୋୟା ସସ୍ ପକେଇକି ଟିକେ ଫ୍ରାଏ କରିକି ବାହାର କରିଦେଲି।
ହୁଁ ଆଉ ଘରେ କଣ କରୁଛନ୍ତି?
ଏ ସମସ୍ତେ ଶୋଇଲେଣି ମ, କେତା ଖରା ଆଜି ହଉଛି
ହଁ, ପ୍ରବଳ ଖରା ହଉଛି।
ହୁଁ
ହଁ ହ ଡୁଗୁ ଏପଟେ ଖେଳନା ଧରିକି ଖେଳୁଛି ବସିକି
ହୁଁ ଆଉ ସମସ୍ତେ ଖାଇକି ଶୋଇ ସାରିଲେଣି।
ଖାଇକି ଶୋଇଲେଣି
ଆଉ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ହଁ
ହୁଁ, ଆଉ ତୋ ଦେହହେଇକା ଭଲ ଅଛି?
ହଁ ଦେହାଗା ଭଲ ଅଛି ଆଉ
ହଁ ହଲ ଆଉ ଡ ମାଡେ ନା ଯ ଯିବି ବୋଲି ଭାବୁଛି, ଯିବା
ହଁ ଯିବା ଦିନେ ବୁଲାବୁଲି କରିକି ଆସିବା ଆଉ
ହଁ ଡ୍ୟାମ ମିକ୍ଚର ଖାଇଛୁ?
ହଁ
ଡ଼ାମୀଷର ଘର କେତେ ବଢିଆ ଲାଗେ ସେଥିରେ ସେ କେତେ କଣ ପ କଉଛନ୍ତି ଜାଣିଛୁ ସରୁ ସେଉ ବଡ ସେଉ ଗାଣ୍ଠିଆ ବାଦାମ ପକଡି ଯାଇମିଶ୍ଚର୍ ବୁନ୍ଦି ନା
ହୁଁ ସବୁ ପକଉଛନ୍ତି।
ହଁ ବଢିଆ ଲାଗେ ଡ୍ୟାମ ମିଶ୍ଚର୍ ଡ୍ୟାମ ରେ କେତେ ହରିଣ
ହରିଣ ପାର୍କ ଡ୍ୟାମ ଦେଖିବ ଡ୍ୟାମ ପାର୍କ ଦେଖିବ କେତେ ଜାଗା ହେଇଗଲାଣି ଏ ଡ୍ୟାମ ଟେ ବୁଲିବା ଜାଗା ଦଶ ବରାର ପୁଣି ମହାବୀର ଖୋଲ
ମହାବୀର ଖୋଲ ପୁଣି ବଡ ହେଇଛନ୍ତି ଶିବ ଟାଚୁଟେ
ହଁ।
ହୁଁ ହ।
ହଁ।
ଆମ ବହୁତ ଜାଗା ଅଛି ବୁଲିବାକୁ ନୟାଗଡ ନୟାଗଡ ଅଛନ୍ତି। କୋଉ ଠାକୁର ବୈଷ୍ଣ ଦେବୀ ହଁ।
ନୟାଗଡ଼ ହେଇଥି ପାଇଁ ତ ପ୍ରସିଦ୍ଧ ହେଇଗଲା ଆଉ ବୈଷ୍ଣବୀ ପା
ହଁ ବୈଷ୍ଣ ଦେବି ଦେଖିଛୁ?
ହଁ ବୈଷ୍ଣବ ଦେବୀ ଥରେ ଯାଇଥିଲି ଯେତେବେଳେ ନୂଆ ନୂଆ ହେଇଥିଲା ସେତେବେଳେ ଯାଇଥିଲି।
ହୁଁ ଏବେ ଗଲେ ହୁଅନ୍ତା କେତେବେଳେ ଆଉ
ହୁଁ ବସିବାକୁ ଭଲ ଜାଗା ହେଇଛି ଥଣ୍ଡା ଲାଗୁଛି ବସିବାକୁ ଏଇଠି ତଳେ ଗାଡି ଥୁଆ ହବ କେତେ ଦୂରରେ ଯାଇକି ଚାଲିକି ଯିବ କେତେ ବାଟ ହଁ ଗୁମ୍ଫା ଭିତରକୁ ଯିବ ଗୁମ୍ଫା ଭିତରେ ଠାକୁର ଅଛନ୍ତି।
ହଁ।
ଭିତରେ ପୁଣି ଚୋରି ହେଇଯାଇଥିଲା ଚୋର ପଶିକି ଚାଳିଶ ଲକ୍ଷ ଟଙ୍କାର ଠାକୁରଙ୍କ ସୁନା ଗହଣା ନେଇଯାଇଥିଲା।
ହ ପରା
ହୁଁ ଏଇରାଙ୍କୁ ଧର୍ମ ସହିବନ ଚୋରି କରୁଛନ୍ତି ଠାକୁରଙ୍କର
ହଁ। ହଁ ବା ତତେ ଦହିିବରା କରି ଆସିଛି?
ହଁ।
ହୁଁ।
ଦହିବରା ଦେଖି କେମିତି କରିବୁ କହିଲୁ ଆଗ ଦେ ଦହିଟା ଆଗ ପାଣି ଫେଣ୍ଟିକି ଥୋଇ ଦେଇଥିବ ଦହିଟା ଅଲଗା ଥୋଇ ଦେଇଥିବ। ତାପରେ ଦହି ବରାଟା କେମତି ଛନିବ କହୀଲ ବିରି ଚାଉଳ ଚାଉଳ ଅଂଶ ସୂଜି ଅଂଶ ଅଧିକ ରହ ଯେମିତି ବରାଟା ହାଡୁଆ ହେବ
ହୁଁ।
ପକେଇଲେ ଫିଟିବନି ଆ ବିରି ଅଂଶ ଅଧିକ ହେଲେ ତ ବିରିକୁ ଚାଉଳ ହେଲେ ତ ଫିଟିଯିବ।
ହୁଁ।
ବିରି ଚାଉଳ ସୁଜି ପଡିବା ମଇଦା ବି ଯୋଉଟା ପକଉଛନ୍ତି। ପକେଇକି ଗୋଳେଇଲେ ଟିକେ ଟାଣ ହେଇକି କି ରହିବ ଫିଟିବନି ପକେଇକି ଗୋଳେଇବ ଗୋଳେଇକ ବରା ଛାଣିବ ଏଇଥରେ ପିଆଜ ଫିଆଜ ପଡିବନି ଜିରା ଫିରା କିଛି ପଡିବନି ଖାଲି ସାଧାରେ ଛଣା ହବ ଲୁଣ ଗୋଳେଇକି ଛଣା ହବ ଚ୍ଛାଣିକି ହେରା ଟିକେ କଣ କରିବ ସାଧା ପାଣିରେ ସାଧା ପାଣି ରେ ପକେଇବ ବତୁରି ଗଲା ଖୁଣୁ ଚିପୁଡି ଦେଇକି ଟିକେ ଦହିକି ପକେଇ ଦବା ଦହିକି ପ କେଇ ଦେଇକି ଦହିଟା ତାପରେ ହେଟୁ ଛୁଙ୍କ ମାରିଦବ। ଛୁଙ୍କ ମାରିଦବ ଯାହାକୁ ଖାଇବାକୁ ଦବ ଯଦି ଏ ଆଳୁ ଦମ୍ କରିବ ଭଲ କଥା ଯଦି ଆଳୁ ଦମ ନ କଲ ସାଧା ଖାଇଲ ଦହିରେ ଛୁଙ୍କ ମାରିଦେଇକି
ମଟର ଘୁ
ହୁଁ ଯଦି ନକଲ ଖାଲି ହେଥିରେ ଜିରା ଲଙ୍କାଗୁଣ୍ଡ ଟିକେ ଚାଟ ମସଲା ଟିକେ
ହୁଁ ଘୁ ଗୁଗୁନି ଯୋଉ କରୁଛନ୍ତି ଖାଲି ମୋଟର ରେ ବୁଢଆ ଲାଗନି
ହଁ
ହୁଁ ଖାଲି ମଟର ଭଳିଆ ଭଳିଆ ଉଗୁନି ହେଇଥିବ
ହୁଁ
ହୁଁ ଆଉ କଣ ଜାଣିଛୁ ପଣସାର କେତେ ପ୍ରକାର କରୁଛନ୍ତି ହଁ ପଣସରେ ଚିଲି ପଣସ କରୁଛନ୍ତି ପଣସ ପକୋଡା କରୁଛନ୍ତି ପଣସ କଷା କରୁଛନ୍ତି ପଣସ ଡାଲମା କରୁଛନ୍ତି
ଆଉ ତାହରେ ପଣସରେ ପକୋଡି କରୁଛନ୍ତି ପାଚିଲା ପଣସରେ
ହଁ ପାଚିଲା ପଣସରେ ପକୋଡି କରୁଛନ୍ତି ପୁଣି ତାଳ ରେ ପୁଣି ପକୋଡି ଜାଣିଛୁ ନା ନାଇଁ ତାଳରେ ପିଠା ପକୋଡି
ତାଳ ପିଠା ମୁଁ ଦେଖିନି କି ଖାଇନି
ହେ ଏମିତି ଆମ୍ବ ପିଠା ଲାଗେେ ତାଳ ପିଠା ହୁଏ ତାଳ ଟାକୁ ଆଣିକି ତାକୁ ଦୂରୁ ବାହାର କରି ଦଉ ତାକୁ ଚୁଲିରେ ବସେଇକି ମାରୁଛନ୍ତି ତାପରେ ସେଥିରେ ଚୁନା ଚିନି ଯି ଟିକେ ମିଠା କମ ଥିବ ଚିନି ପକେଇକି ଆମେ ଯେମିତି ନର୍ମାଲି ଟିଲ କରନ କି ଏମିତି ଇଟିଲି ଇଟିଲି ଛାନରେ ଇଟିଲି ହବ ଆଉ
ହଁ
ହୁଁ ସେଟା ଗୋଟେ ବାସ୍ନା ହୁଏ ପକୋଡେ ବି ଯିଏ ଚାହିଁବ କରିବାକୁ ସେମିତି ଚୁନା ଫେଣ୍ଟିକି ପକୋଡି ଆଉ ହୁଁ କେତେ ପ୍ରକାର ଆଇଟମ ଅଛି ନା ହୁଁ ହଁ
ଏଇଠି ତ ଶ୍ରାବଣ ମାସ ଆରମ୍ଭ ହେଇଗଲା ଆଉ ଆଉସ ଷଡ଼ ଶ୍ରାବଣ ତାପରେ ଆଉ
ହୁଁ
ଆଷାଢ ଗୋଟେ ମାସ ର ହେଲା ଶ୍ରାବଣଠୁ ତ ପର୍ବପର୍ବାଣୀ ସବୁ ଆରମ୍ଭ ହେଇଯିବ ଆଉ ଶ୍ରାବଣରେ ସବୁ ବୋଲ୍ ବମ ହବ ଭାଦ୍ରବରେ ତାପରେ ସେଠୁ ଝିଅବ ପିଲାଙ୍କରବୁଦରୁକୁୁଣି
ଖୁଦ୍ରରୁକୁଣୀ ତାପରେ ଆ ତାପରେ ହଁ ଆସ ିନରେ ଆଶନରେ ଦଶ ସହରା ତାପରେ ପଞ୍ଚୁକ
ପଞ୍ଚୁକର ଦେଖୁନୁ ଏଇ ଗାଁ ରେ କେତେ ଗହଳି ସବୁ ଦୀପ ପ୍ରଜ ତ ଶାଶୁକୁ ତ ନଣଦା ଆସିଥିଲା ଏଇ ବର୍ଷ
ହଁ ସବୁ ର୍ଷଧ ଷଛନ୍ତି
ସେିଏ ଆସିଥିଲା ଯା ଆମ ଘର ଆଡେ ଆସିକି ବୁଲିକି ଗଲେ
ନାଚ ହୁଏ ପାଞ୍ଚ ଦିନି ହୁଁ ସେଇଠିକି ଯାଆନ୍ତି ରାସ ଯାତ୍ରା ଦେଖି ତାପରେ ମାର୍ଗଶିର ଆସିଲେ ଅଷ୍ଟମୀ
ହୁଁ ମାର୍ଗଶିର ହେଲେ ମାଣବସା ପୁଣି
ମାଣବସା ଗୁରୁବାର ତମର ଅଛି ବୋଧେ ମାଣବସା ଗୁରୁବାର
ହୁଁ ଆମର ଅଛି ମାଣଉସା
ହୁଁ ମାନବସା କେମିତି ପାଳନ କରୁଛୁ
ଲକ୍ଷ୍ମୀଙ୍କ ପୂଜା ଭାରି ବିଧି ବିଧାନରେ ହବ ଫାଷ୍ଟ ବାଳ ଠୁ ଯୋଉଟା ଯୋଉ ବାଳ ହେଇଥିବ ଗୋଟେ କ୍ଷୀ ଖେଚଡି ପାଳି କଉଟା ଚିତଉ ପାଳି ଚିତଉ ପାଳି ଦିନ ପିଠା ପୂଜା ହବ କ୍ୀ ଖୋଡ଼ି ପାରିନ କଷୀୋ ଦ ପଖାଳ ଦିନ ଦହି ପଖାଳ ପୂଜା ହବ ଆଉ ଲାଷ୍ଟ ବଳ ଦିନ ହବ ଅଟ ଳି ଆଉ ପିଠା ପଣା ସବୁ କାକେରା ଆରିସା ଘିଅ ପିଠା ସେକା ବରା ଚକୁଳି ଉଁ ମଣ୍ଟା ଯୋଉ ଛେନା ପୁର ଦେଇକି ମଣ୍ଟା ନଡିଆ ପୁର ଦେଇକି ମଣ୍ଟା ଦହି ପଖାଳ ପରେ ପାଳି
ଦହି ପଖାଳ ପଳେଇ ଗଲେ ଦହି ପଖାଳ ଅରୁଆ ନା
ଅଔଆରେ ଉ ସୁ ନରମ
ଅରୁଆରେ ଦହି ପଖାଣ ଯେମିତି ଆମେ ଛୁଙ୍କ ଦଉଛେ ପଞ୍ଚ ଫୁଟ ଫୁଟଣ ବୁର୍ସଙ୍ଗ ଶୁଖିଲା ଲଙ୍କା ଦେଇକି ଫୁଟଣ କରିକି ଅରୁଆ
ଲଙ୍କା ହେ ଫୁଟଣା ହନି
ନାଇ ଖାଲି ପଞ୍ଚ ଫୁଟଣ କୁ ଭୃସଙ୍ଗ ପତ୍ର ମୁଁ ଫୁଟଣ ଦେଇ ଦେଇେଇକି ଆମେ ଅରୁଆ ଭାତ ଯୋଉ ରାନ୍ଧିଥଥିବା ସେଇଟା ପଖାଳି ଦେଇକି ସାଙ୍ଗେ ସାଙ୍ଗେ ସେଥିରୁ ଛୁ କଡା ଉଠାଣିଦବା ଆଉ।
ହଁ ଲାଷ୍ଟ ବଳେ ଦିନ ରାତି ଗୋଟେ ର ଉଠିଲେ ବି ସମୟ ହଉନି
ହେଗୁଡ଼ା ତମେ ମାନେ ବି ଖାଅ
ହେ ଯୋ ପୂଜା ହବ ଠାକୁରଙ୍କଠି ହଁ ପୂଜାହଉ ଯୋଗୁଡ଼ା ବଳିଲେ ଖାଇଲେ କିଛି ହବନି ତ
ହୁଁ ଏ ଦିନେ ସା କଣ ଖ ଅରୁଆ
ଦିନ ଯାକ ଅରୁଆ ଲାଷ୍ଟ ପାଳି ଦିନ ଏଇ ଭୋଗରାକ ଫଳମୂଳ ଖାଇକି ରହିଯାଉଛୁ ଆଉ। ହ
ହଁ।
ଆଉ ରଜ ତମପଟେ କେମିତି ପାଳିଲ
ହଁ ରଜ ପିଠା ଦୋଳି ଆଉ ସବୁ ପର୍ବ ନୂଆ ଡ୍ରେସ ପ୍ୟାଣ୍ଟ ସାର୍ଟ ହଁ ଦୋଳି ବି ହେଇଥିଲା ଆମ ହଁ ପୋଖରୀ ହୋଡାରେ ହଁ ପୋଖରୀ ହୋଡାରେ ଦୋଳି ବନ୍ଧା ହେଇଥିଲା ଭୋଜି ଭାତ କରିକି ମାଇକ ଲଗେଇକି ହଁ ଧୁମଧାମ ରେ ପାଳନ କରୁଥିଲେ
ମହିଳା ଲୋକମାନେ ଯାଇକି ସେଠି ସବୁ ପାଳନ କରୁଥିଲେ ଆଉ ସମସ୍ତେ ବା ଦିନେ ଦିନେ ପିଠାପଣା କରିକି ନେଇକି ଯାଆନ୍ତି
ହଁ। କେତେ ପ୍ରକାର ରଜରେ ପିଠା ଆମର କେତେ ପ୍ରକାର ପିଠା ଅଛି ଜାଣିଛୁ ଆରିସା କାକେରା ମଣ୍ଡା ଏଣ୍ଡୁରି ପିଠା କଡେଇ ପିଠା କଡେଇ ପିଠା ବଢିଆ ଲାଗେ ନା
କୁଡ଼ୁ କୁଡ଼ୁ ଲାଗେ ଯୋଉ ତେଲ ଅଧିକା ଦେଇ କରାହେଇଥିବ
ହଁ ପୋଡ଼ ପିଠା
ହୁଁ ରଜରେ ତ ସେଇଟା ମେନ ଆଉ ପୋଡପିଠା ଆଉ
ହଁ ପୋଡପିଠା ଟା ତ ଗୁଡରେ ପୋଡ ପିଠା ପଣାରେ ହଉଛି ପୋଡପିଠା
ହୁଁ
ଭଲ ଆଉ
ହୁଁ
ହଁ ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି ମ
ତୋ ଝିଆରୀ
ସିଏ ତାଙ୍କ ମାମୁଁ ଘରକୁ ଯାଇଛନ୍ତି ରହିକି ଆସିବେ କେତେ ଦିନ ବୋଧେ ଆଉ
ହୁଁ ଫୋନ କରିଥିଲୁ ଘରକୁ
ହଁ ଘରକୁ ସକାଳୁ ଫୋନ କରିକି କଥା ହେଇଥିଲି।
ହୁଁ ଆଜି ତ ଛୁଟି ଆଜି ମହରମ ନା କଣ ପରା?
ହୁଁ ଆଜି ମହରମ
ହଁ ମହରମ ବୋଲି କଣ ଜାଣିନି?
ଆମ ଏପଟେ ଏରା ପାଳନ ହଉନି ବାହାରେ ସବୁ ପାଳନ କରୁଛନ୍ତି ଭୁବନେଶ୍ୱର ଏକ ମହରମ
ହଁ ପରା। ହୁଁ। ଭୁବନେଶ୍ଵର ପାଳନ କରୁଛନ୍ତି ଆମ ଖାଲି ରଜ ଏଇ ପୂଜା ପର୍ବ ଏଇ ସବୁ ପାଳନ ଆଉ। ହୁଁ। ହଁ ହଉକ।
ଆଉ ତୋ ପୁଅ କଣ କରୁ ଶୋଇପଢ଼ିଲାଣି।
ନାଇଁ ସେପଟେ ଖେଳୁଛି।
ଆଉ ଏବେ କିଛି ପିଠାପଣା ହରିକା କରିନ?
ନା।
ହୁଁ। ହଉ ହଉ କଲା ଦିନ ପଠେଇଦେବୁ ଆଉ।
ରଖିଦବା।
ହଉ ରଖୁଛି।
ହୁଁ।